କଲା ହ୍ୟାଲୋ ମୋ କଥା ଶଭୁଛି? ହ୍ୟାଲୋ। ମୋ କଥା ଶଭୁଛି?
ହ୍ୟାଲୋ।
ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ।
ହ୍ୟାଲୋ।
ମୋ କଥା ଶୁବୁଛି? ମୋ କଥା ଆପଣଙ୍କୁ ଶୁବୁଚି କି?
ହଁ
ମତେ ଶୁ ମୋ କଥା ଶୁବୁଛି ଏବେ ଶୁଭିଲା।
ହାଁ ଶୁବିଲା ହାଁ।
ଆଉ କଣ କ କଣ କରୁଛୁ?
ମୁଁ ଅଛି ଘରେ।
ଖାଇସାରିଲଣି?
ହଁ ଖାଇସାରିଲିଣି ତମେ କୋଉଠି?
ମୋ କଥା ଟିକେ ଲେଟ୍ ରେ ଶୁଭୁଛି କି?
ନାଇଁ ନାଇଁ ଠିକ୍ ଅଛି।
ହୁଁ ହଁ ମୁଁ ବି ଘରେ ଅଛି ଆଉ। ନାଁ ଏବେ ଖାଇକି ବସିଛି ଆଉ।
ଓହୋ ଆଜି କଣ ଥିଲା ଆଇଟମ୍?
ଆଜି ପଖାଳ ଭାତ କୁନ୍ଦରୁ ଆଳୁ ଭଜା। ଆଉ ଆମ୍ବ।
ଆଚା ଆଚ୍ଛା ଆଚା।
ଆଉ ତମର?
କଞ୍ଚା ନା ପାଚିଲା?
ପାଚିଲା କଞ୍ଚା ଆମ୍ବ ମୁଁ ଖାଇନି ପାଚିଲା ଆମ୍ବ।
ଏବେ ତ ଖରା ଦିନ ସରିଗଲା ବର୍ଷା ଦିନ ଆରମ୍ଭ ହେଇଗଲା।
ହଁ।
ଆଉ ଏବେ ଆଉ
ଆଉ
ତମେ
ପଣ ମତେ ଟିକେ ପଣସ ପସନ୍ଦ ନାହିଁ ଆଉ।
ଅ ହ।
ମତେ ଟିକେ ପଣସ ଭଲ ଲାଗେନି ଆମ୍ବ ଯେତିକି ଭଲ ଲାଗେ ପଣସ ସେତିକି ଭଲ ଲାଗେନି ଆଉ।
ଆଚ୍ଛା ତାହେଲେ ଆମ୍ବ ଖାଇଛ? ହଁ। ମୁଁ ଖାଇଲି ଭାତ ଡାଲି ଆଳୁ ଭର୍ତ୍ତା ସା ଗଭଜା ଆଉ ଆମ୍ବ।
ଓହୋ ଆମ୍ବ ତ ସବୁଆଡ଼େ ଏବେ ଚାଲିଛି ଆଉ।
ହଁ ଖରାଦିନ ଆଉ ତ ଅଳ୍ପ ଦିନ ପରେ ମିଳିବନି ଆମ୍ବ ଆଉ।
ହଁ।
ଆମ୍ବର କଣ କଣ ସବୁ ଜାଣିଛନ୍ତି ଆଇଟମ୍ କଣ କଣ ସବୁ କରିକି ଖାଉଛନ୍ତି?
ଆମ୍ବ ଆମ୍ବର କଣ ଆମ୍ବ ଆଇସ୍କ୍ରିମ ଆମ୍ବ ଲସି ଆଉ ଆମ୍ବର ତ ଯୋଉ ଉଁ ତିଆରି ହୁଏ ହୁଁ ଆ ଚମ୍ପେଇ ତ ଅ ଆଉ ଆମ୍ବଶଡା ଏ ଯାକ ଆଉ ଆପଣ ଜାଣିଛନ୍ତି ନା ନାଇଁ
ହଁ ମୁଁ ଏଇ ସବୁ ଜାଣିଛି ତାପରେ ଆହୁରି ଜାଣିଛି ଯେ ତାର ଖଟା ହଉଛି
ହ
ଆଚାର ହଉଛି
ହ ଆମ୍ବରେ ଖ ହଁ ହଁ
ଆମ୍ବରେ ଏ ତାର ଆତା
ଆମ୍ବ ଶଡା ଖାଇଚନ୍ତି
ହଁ ଆମ୍ବସରା ଖାଇଛି ଚମ୍ପେତା ଖାଇଛି ବଢିଆ ଲାଗେ ବଢିଆ ଲାଗେ
ଉଁ ହୁଁ ହୁଁ ଆଉ ପଣସ ପଣସ ଖାଉଛନ୍ତି ନା ନାଇଁ
ପଣସ ଖାଏ ତାକୁ ପଣସର ଅ ଯୋଉ ବରା କ କରାଯିବ କଣ ପକୁଡି ବୋଲି କହୁଛନ୍ତି ସେଇଟା ଖାଇଛି ପଣସ ଚିପ୍ସ ଖାଏ
ଅଁ ହଁ ଆଉ ପଣସ ଆଳୁ ଚପ ଖାଇଛନ୍ତି ନା ନାଇଁ
ହଁ ପଣସ ଆଳୁ ଚପ୍ ବି ଖାଇଚି
ପଣସ ଆଳୁଚନା ସେଇଟା ପଣସ ଚପ
ପଣସ ଚପ ପଣସ ଚପ ହଁ ସେଟା ପଣସ କୁ କଣ କରିକିନା ସିଝେଇକି ତାକୁ ଛାଣୁଚନ୍ତି
ହଁ ସେମିତି ଆଳୁଚପ ହୁଏ ଆଉ ହଁ ଆଳୁଚପ ଯେମିତି ହୁଏ ଆଉ
ଆଉ କଣ ହୋଉଚି ବୋଲି ଜାଣିଚନ୍ତି
ଆଉ କୋଉଥିରେ ପଣସରୁ ପଣସ ଚିପ୍ସ ହଉଛି ପଣସ ଚିପ୍ସ ହଉଛି ପଣସ ତରକାରୀ ହଉଚି ପଣସ କାଞ୍ଜି ହଉଚି ପଣସ ପକୋଡା ଆଉ ଚିପ୍ସ
ହଁ
ପଣସ ପକୋଡା ଖାଇଛନ୍ତି
ଆଜ୍ଞା, ଆଜ୍ଞା ଖାଇଛି ଭଲ ଲାଗେ ମତେ ଆପଣଙ୍କୁ ଭଲ ଲାଗୁଛି ସେଇଟା, ନା ନାଇଁ
ହଁ, ହଁ ମତେ ଭଲ ଲାଗେ ନା ପକୋଡ଼ା ଜିନିଷ ମତେ ସବୁ ଭଲ ଲାଗେ। ଅନହେଲଦି ଫୁଡ ସବୁ ଭଲ ଲାଗେ।
କି ଅନହେଲଦି ହେଲଦି ବାଲା କିଛି ଲାଗେନି
ହଁ ହେଲ୍ଦି ଜିନିଷ ବି ଖାଏ ହଁ ହେଲ୍ଦି ଜିନିଷ ବି ଖାଏ ସବୁ ସବୁ ଜିନିଷ ଖାଉଛି ଆଉ
ଆଚ୍ଛା ହେଲ୍ଦିରେ କଣ କଣ ଖାଆନ୍ତି
ହେଲ୍ଦି ନା ସବୁ ପନିପରିବା ତ ଖାଉଛି
ହଁ ଆଜି ମାଣ୍ଡିଆ
ହଁ ମାଣ୍ଡି, ମାଣ୍ଡିଆ ଖାଉଛି ମାଣ୍ଡିଆ
ବିଟ୍ ଗାଜର ଜୁସ୍
ହଁ ହଁ ଜୁ ଗାଜର ଜୁସରେ ଗାଜର ଜୁସ ଫ୍ରୁଟସ ଖାଉ ସେ ଗାଜରର ସ୍ମେଲ୍ ଟା ଭଲ ଲାଗୁନି
ଓଃ
ଆଉ କ୍ଷୀରକୁ କ୍ଷୀର ଜିନିଷ ମ ନା ନା ୱର୍କଆଉଟ୍ ୱର୍କଆଉଟ୍ ଫରକାଉଟ ନାହିଁ ଆମେ ଠିକ ଅଛୁ ହଁ ଯୋଗ ବେଳେ ବେଳେ କରେ ଆଉ ଆପଣ କରୁଛନ୍ତି
ନା ମୁଁ ବେଳେ ବେଳେ କରେ
ଓଁହ ହୋ କେତେବେଳେ କେତେବେଳେ ଟାଇମ ମିଳିଲେ କରିଦଉଛନ୍ତି ବୋଧେ ଆଉ
ହଁ ଟାଇମ୍ ଥିଲେ ଟିକେ କରିଦଉଛି
ଆହ୍
ହୁଁ ହଁ ହ
ହେଲେ କଣ ଆଉ ଚାଲିଚି ଆପଣଙ୍କର ସେପଟେ ମ ଏଇ କିଛି ନାହିଁ ସେମିତି ଘରର ଖାଇବା ପାଇଁ ଭଲ ଲାଗେ
ଅ ହ ହ ହ
ତମର ସେପଟେ ଖରା ଦିନ ଧାନ ଚାଷ ହଉଛି ନା ନାହିଁ
ନା ନାଁ ଏପଟେ ଖରା ଦିନେ ନାଇଁ ଆମର ଖାଲି ବର୍ଷା ଦିନେ ଚାଷ ଗୋଟେ ମାନେ ବର୍ଷକୁୁ ଥରେ ହିଁ ଚାଷ ହୁଏ ଆଛା
ଆଛା ଆଉକୁ ତାହାଲେ ଖରା ଦିନରେ ଖରା ଦିନଟା ତାହେଲେ ଆହୁରି କଣ କଣ ହଉଛି ଚାଷ
ଖରା ଦିନଟା ତ ସେମିତି କିଛି ଚାଷ ହଉନି ଏମିତି ଯଦି ପନିପରିବା କିଏ କଣ କରିବେ ଯଦି କରିବେ ନହେଲେ ଏ ଯୋଉ ଧାନ ଯୋଉଠି ଚାଷ ହୁଏ ସେ ଉଁ ବିଲ ଯାକ ସେମିତି ଖାଲି ଥାଏ ଆଉ
ନା ନାଇଁ ନାଇଁ ପରିବା ଚାଷ କଣ କଣ ହୁଏ ଏମତି
ପରିବା ଆମ ଗାଁ ରେ ତ ପାଣିର ଅଭାବ ଟିକେ ହଉଚି ପରିବା ଚାଷ ଯିଏ ଯାହା ବାଡ଼ିରେ ଏମତି ପରିବା ଯାହା ଲଗେଇଥାଉ ଜଲଦି
ହୁଁ ହୁଁ ଅ, ହଁ
ଆଉ ବେଶୀ ଚାଷ ହଉନି
ଆଛା
ତମ ଏରିଆ ରେ ହଉଚି ନା ନାଇ
ଆମ ଏରିଆ ରେ ବି ସେମିତି ହିଁ ଚାଷ ଚାଲିଛି ସେ ଜୋ ପାଣିଟା ସୁବିଧା ଥିଲେ ଚାଷ ହଉଛି ନହେଲେ ନା ହଁ ଧାନ ଦିଟା ଗୁଣୁଛି ପାଣିର ସୁବିଧା ଅଛି ତ
ହଁ ହଁ ହଁ ହଁ ଆମର ଟିକେ ଖରା ଦିନେ ପାଣିର ଅସୁବିଧା ହେଇଯାଉଛି ତ
ଆଛା
ହେଇପାରିବ ଆମର ନଦୀ ବିପତ୍ତି କିଛି ନାହିଁ ଏଇଠି। ସେଥିପାଇଁ ଟିକେ ପାଣିର ଅଭାବ ହେଇଯାଉଛି ଆଉ ନଳକୂଅ ଏକା ଯାହା ନହଲେ ପାଣି ଯୋଉ ଆସେ ଗାଁ ଗାଁ କୁ ଲାଇନ ପାଣି। ସେଇଟା ସେଇଟା ଆଜ୍ଞା?
ଓ ହଁ ଆଛା ଆଉ ତମ ସେପଟେ ଖରା କେମିତି କଣ ଅଛି।
ହଁ ଖରା ତ ହଉଚି ଏବେ ଖରା ହଉଚି ଆଜି ସକାଳୁ ମେଘ ହେଇଛି। ହେଲା ବର୍ଷା ହେଲା ଏବେ ପୁଣି ଖରା ହଉଛି ଆଉ। ଏବେ ଟିକେ ଖରା କମିଗଲାଣି ରଜ ଆସିଲାଣି ତ ସେଥିପାଇଁ ଆଉ।
ତମର ରଜ ସେପଟେ କେମିତି କଣ ପାଳନ୍ତି?
ଆମର ରଜ ଆମର ଏପଟେ ଏତେ ମାନେ ଯାକ ଜମକରେ ରଜ କଟକ ସାଇଡ ରେ ଯେମତି ହୁଏ ଆମର ଏମତି କିଛି ନାହିଁ ସେମତି ଯାହା ପିଠାପଣା ଟିକେ ଯାହା ହୁଏ। ଆଉ ନୁଆଡ୍ରେସ ଆଉ।
ଆଚ୍ଛା ଖାଲି ପିଠା ପଣା ନୂଆ ଡ୍ରେସ ନା?
ହଁ ହଁ ଆଉ ନହେଲେ ଏମିତି ଯୋଉ କରନ୍ତି କଣ କଣ କଣ ସବୁ ପ୍ରୋଗ୍ରାମ ଏମତି କିଛି ହୁଏନି ଆମ ସାଇଟରେ।
ହଁ ହଁ।
ତମ ସାଇଡ ରେ ହୁଏ?
ହଁ ଭଲରେ ହୁଏ।
ଓହୋ ପିଠା ପଣା ସବୁ ହଉଥିବ ନା?
ପିଠା ପଣା ନୂଆ ଡ୍ରେସ ଦୋଳି ଫୋଳି ପ୍ରୋଗ୍ରାମ ସବୁ ଏମିତି ହୁଏ ସବୁ ଆଉ।
ହଁ ହଁ ହଁ। ଆଉ ଆପଣ କଣ କରୁଛନ୍ତି ଏବେ ପଢା ପଢି ପଢାପଢି କଣ ଚାଲିଛି?
ମୁଁ ଏବେ ବିଜନେସ୍ କରୁଛି।
ବିଜନେସ କଲ କି ବିଜନେସ?
ମୋର ଫଟୋଗ୍ରାଫି ବିଜନେସ୍ ଷ୍ଟୁଡିଓ।
ଆଚ୍ଛା ଆଚ୍ଛା ଆଚ୍ଛା ଆଛା ଷ୍ଟୁଡିଓ କରିଛନ୍ତି ତାହେଲେ।
ହଁ।
ଅ ହଁ ହଁ ହଁ। ଏଇ ଯୋଉ ବାହାଘର ପାହାଘର ସବୁ ଆଉ ବାହାଘର ପାହାଘର ସବୁ କରୁଛନ୍ତି ନା?
ହଁ ବାହାଘର ବ୍ରତ ଘର। ଏଇ ସବୁ ରିସେପସନ ଏଗୁଡା ସବୁ ହୁଏ ଆଉ ସବୁ ସୁଟ ହଉଛି ଆମ ଡ ଡମେଣ୍ଟାରୀ କାମଅଛି, ଟ୍ରାଡିସନାଲ କାମଅଛି, ସିନେମାଟିକ କାମଅଛି।
ଓ ହୋ ହୋ ଓ ହୋ ହୋ ହୋ। ହମ୍।
ଏମିତି ସବୁ ମିଶିକି ହଉଛି ସବୁ କାମ ଆଉ
ହଁ ହୁଁ ହୁଁ ହୁଁ।
ହେଲେ ଆପଣ କଣ କରୁଛନ୍ତି?
ନା ମୋର ଏବେ ପଢାପଢି ଚାଲିଛି ଗମେଣ୍ଟ ଜବ ପାଇଁ ପ୍ରିପାରେସନ ଚାଲିଛି ଆଉ।
ଓ ହଁ କଣ ପ୍ରିପାରେସନ କରୁଛନ୍ତି କୋଉଟା ପାଇଁ?
ନାଇ କୋଉଟା ପାଇଁ ଏମିତି ପର୍ଟିକୁଲାର ନାହିଁ ଟିକେ ଓସିଏସ। ଉପରେ ଟିକେ ବେଶୀ ଫୋକସ ଅଛି ଆଉ ସାଇଡରେ ଷ୍ଟେଟ ଗଭର୍ଣ୍ଣମେଣ୍ଟ ଜବ୍ ଯାହାବି ଆଉ।
ଆଚ୍ଛା ଏବେ ତ ସବୁ ଏକ୍ଜାମ ଚାଲିଛି ସବୁ ଦଉଥିବ ବୋଧେ।
ହଁ ହଁ ଏବେ ତ ଥିଲା ଏକ୍ଜାମ ଦେଇଥିଲି ଆଉ ଦେଇଛି।
ଠିକ ଅଛି ଠିକ ଅଛି। ପଜିଟିଭ୍ ପଜିଟିଭନେସ୍ ଥିଙ୍କ ରଖ ସବୁ। ଭଲରେ ହବ ସବୁ ହଉ ଠିକ୍ ଅଛି ଆମେ ପରେ କଥା ହେବା।
ହଁ ହଉ ରହିଲି ଧନ୍ୟବାଦ।
ଧନ୍ୟବାଦ।